ତ
କଁ କରୁଚ?
ଏଇ ଟିକି ପୁଅକୁ ଶୋଇ ଦଉଚି ସେ ଶୋଇଚି ମୁଁ ତା ଦୋଳିରେ ତାକୁ ଝୁଲଉଚି।
ଖାଇସାଇଲ?
ନା ଖାଇନି ଖାଇବା ଟାଇମ୍ କଣ ହେଲାଣି ହେଇନି ଖାଇବା ଟାଇମି। ଚିକେନେ କଷି ଦେଇଚି ଚିକେନେ କଷା ଆଉ ସଜ ପଖାଳ ଭାତ ରାତିରେ ଖିଆ ହବ। ଆଉ ତମର କଣ ଖାଇବ?
ଆମର ତ ସେ ଚିକେନେ ଖାଇବୁ। ଆମର ତ ସେ ଚିକେନେ ଖାଇବୁ।
ହ ଭଲ ଆଉ ତମର ଚିକେନେ ଖାଇବାକୁ ଭଲ ପାଅ କି?
ହଁ।
ଆଉ ଚିକେନେ ସହିତ କଣ ଖାଇବାକୁ ଭଲ ପା ରୁଟି ନା ଭାତ?
ସେଇତ ଭାତ ଆଉ
ଚିକେନେ ଭାତ ରାତିରେ ହେଇଚି। କିଏ ରୋଷେଇ କରିଚନ୍ତି? ଚିକେନେ ରୋଷେଇ କିଏ କରିଚନ୍?
ହଁ ଦିଦି କରିଚନ୍ତି।
ହଁ ତମ ଦିଦି ଭଲ ରୋଷେଇ ଜାଣିଚନ୍ତି।
ହଁ।
ହୋଉ ଖାଇକି ଉଁ କେତେବେଳେ ତମର ଖାଇବ?
ଆଠ ଟାରେ ଖାଇବୁ।
ଆଉ ପାଠ ଫାଠ ପଢାପଢି ଅଛି ନା ନାହିଁ? ହାଲୋ ପାଠ ପଡିିବ ଖାଇ ଖାଇସାଇଲେ ପଢିବ ନା ଖାଇବା ପୂର୍ବରୁ ପଢିବ?
ଖାଇବା ପୂର୍ବରୁ ପଡ଼ିବି। କଥା ହେଇସାଇଲେ ପଢିବି।
ଆଉ ହୋମୱାର୍କ ଅଛି ନା ନାହିଁ?
ହୋମ ୱାର୍କ ନାହିଁ।
ଖାଲି ବହି ପାଠ ପଢିବ।
ହଁ।
ଆଉ ଆଜି କଣ ଖରା ବେଳେ ଖାଇଥିଲ?
ଭାତ୍ ଭା ଭାତ ଡାଲି ଖ
ହଁ। ହଁ ତମ ଘରେ ହେଇଥିଲା ନା କଣ ଭୋଜି ଖାଇବା ପାଇଁ ଯାଇଥିଲ?
ଭୋଜି। ଆମ କ୍ଲଵରେ ଆମ କ୍ଲବରେ ଭଜି ହେ ଥିଲା ଖାଇବା ପାଇଁ ଯାଇଥିଲି।
ଆଉ କିଏ ଯାଇଥିଲା?
ଆଉ ମୋ ବାବା ଯାଇଥିଲେ।
ହଁ ପେଟେ ଖାଇଲ ନା ନା ସେମିତି ଖାଇଲ ନେହିଁ ଭଲ ଲାଗିଲାନେହଁ?
କଂ।
ଭଲ ଭଲ ଖାଇବା ହେଇଥିଲା ନା? ଭଲ ଖାଇବା ହେଇଥିଲା ନା?
ହଁ ହେଇଥିଲା।
ଆଉ ରାତିରେ ଚିକେନେ ଭାତ ଖାଇ ଦେଇେଇକି ପାଠ ପଢିକି ଚିକେନେ ଭାତ ଖାଇ ଦେଇେଇକି ଶୋଇବ ନା ଖେଳିବ ନା ମୋବାଇଲ ଦେଖିବ।
ମୋବାଇଲ ଦେଖିକି ନାଚିବି ଆଉ। ମୋବାଇଲ ଦେଖିକି ନାଚିବି ଆଉ।
ହଁ।
ତମେ କଣ କରିବ?
ମୁଁ ମୁଁ ହେଇ ପୁଅକୁ ଶୋଇ ଦଉଛି ଶୋଇ ଦେଇ ସାରିଲେ ତାପରେ ଏଏ ଏ ମୋବାଇଲ ଟିକେ ଦେଖିବି ଖାଇବା ଟାଇମ ହେଲେ ଖାଇକି ତାପରେ ଶୋଇବୁ ଆଉ କଣ କରିବୁ।
ହଉ ହଉ।
ଆଉ। ରଜରେ କେତେ ହଳ ଡ୍ରେସ ହେଇଛି ନା ହେଇନେଇଁ?
ହେଇ ସାଇଲାଣି ତିନଟା।
ତିନିଟା ଡ୍ରେସ ରଜରେ।
ହଁ ରଜକ ତିନି ଦିନି ନୁହେଁ କି?
ଏତେ ସୁନ୍ଦର ତମେ ତମ ପାଇଁ ତିନିଟା ଡ୍ରେସ ହଉଛି ରଜରେ ଆମ ପାଇଁ ଗୋଟ ଟେ ବି ହଉନଥିଲା। ଆମ ଛୋଟ ଯେତେବେଳେ ହେଇଥିଲୁ ମୋ ମୋ ପାଇଁ ଗୋଟେ ବି ହଉନଥିଲା ଆମେ ଖାଲି କାନ୍ଦୁଥୁଲୁ। ଆମେ ଭଉଣୀ ମାନେ ଆମର ପାଞ୍ଚ ଭଉଣୀ ଆମେ ଆମର ହଳେ ହଳେ କାର ହଉଥିବ କାର ହଉନଥିବ ଆମର ସେତେବେଳେ ଟ୍ରେ ଟେଲର ରେ ସିଲେଇ ହୁଏ ଡ୍ରେସ୍। ଉ ହଳେ ହେଲେ ଆମେ ସମସ୍ତେ ଦି ତିନି ହଳ ହେଇଯାଏ ଆମେ ସମସ୍ତେ ପିନ୍ଧଉ ଗୋଟିଏ ଗୋଟେ ରଜରେ ଯ ଆଜି ଜଣେ ପିନ୍ଧିବ ଯଦି କାଲି ଆଉ ଜଣେ ପିନ୍ଧିବ ଏମତି ଆମେ ପିନ୍ଧୁ ଆଉ ତୁମର ତ ଭଲ ତିନି ହଳ ହଉଛି ରଜରେ। ଆଉ ଆଉ ଚପଲ ଫପଲ ହେଇଛି ନା ନାଇଁ ମ୍ୟାଚିଂ?
ନାଇ ନା ଚପଲ ଅଛି ଚପଲ କଣ ଦରକାର ପିନ୍ଧିବା ପାଇଁ।
ହଉ ଆଉ ମେକଅପ ଜିନିଷ?
ମେକପ ଜିନିଷ ତ ଘରେ ଅଛି ଆଉ।
ଆଉ ମେହେନ୍ଦୀ ଫେମେନ୍ଦି ଆଣିଲନି ନା ନାଇଁ?
ନା ନା ଆଣିବୁ।
ଆଣିବ ଯାଇକି କୋଉ ଦିନ ଆଣିବ ରଜ ତ ଏଇ ରବିବାର ହେଇ ପ୍ରଥମ ରଜ।
ମୁଁ ସନି ବାର ଦିନ ଆଣିବି ଆଉ।
ଆଉ ଏ କାହା ସାଙ୍ଗରେ ଯିବା ଆଣିଆକୁ?
ଆ।
କାହା ସାଙ୍ଗରେ ଯିବ ଆଣିବା ପାଇଁ? କା ସାଙ୍ଗରେ ଯିବ ଆଣିବା ପାଇଁ?
ମୋ ଦିଦି ସହିତ ଆଣିବାପାଇଁ ଜିବି।
ଓହୋ ଆଉ ପଇସା କିଏ ଦେବେ ଦିଦି ଦେବେ ନା ମାମା ଦେବେ?
ମାମା ଯେବେ ଆମେ ଯାଇକି ନେଇକି ଆସିବୁ।
ହଁ କଣ କଣ ମେକଅପ୍ ଜିନିଷ ଆଣିବ ବୋଲି ଭାବିଛ?
ମୁଁ ଆଣିବି ଗୋଟେ ମେହେନ୍ଦୀ ଆଉ।
ଖାଲି ମେହେନ୍ଦୀ ଦଶ ଟଙ୍କାରେ ମେହେନ୍ଦୀ ଆଣିବ ଖାଲି?
ହଁ।
ଆଉ ଚୁଡ଼ି ଫୁଡି ଅଛି ବୋଧେ?
ହଁ ଚୁଡ଼ି ଅଛି।
ଟିକିଲି
ଟିକିଲି ବି ତ ଅଛି।
ଟିକିଲି ଅଛି, ଆଉ ସ୍କୁଲ୍ କେତେ ତାରିଖରେ ଖୋଲିବ ତମର?
ମୋର ସତର୍ ତାରିଖରେ ଖୋଲିବ।
ଆଉ ସତର୍ ତାରିଖିରେ ଖୋଲିବ ଆଉ ସତ ତାରିଖରେ ତ ଖୋଲିଲେ କେତେ ଦିନ ଛୁଟରେ ରହିଲ ଘରେ ଭଲ୍ ଲାଗିବନି। ଆଉ ଦିନେ ଦି ଦିନି ଗଲେ ସ୍କୁଲୁ କୁ ତାପରେ ଆଜି ଭଲ ଲାଗିବ ଆଉ ସାଙ୍ଗମାନାନଙ୍କ ସହିତ ମିଶିଲେ ଆଉ।
ହୁଁ ମୁହଁଟା ଟିକେ
ଆଉ ଆଉ ରଜରେ କୁଆଡେ ଯିବ ବୁଲିବାକୁ?
ରଜରେ ଜିମି ମାମୁଁ ଘରକୁ।
ମାମୁ ଘରକୁ ଯିବ ଆଉ ତମ ମାମା ବାବା ଯିବେ ନା? ଖାଲି ତମେ ଯିବ ଦିଦି ତା ସାଙ୍ଗରେ ଦିଦି ସାଙ୍ଗରେ।
ଆମେ ଆମେ ଦିଦି ଦିଦି ଆଉ ମୁଁ ଯିବୁ ବାବା ମାମା ଯିବେନି।
ଯିବେନି ଆଉ ପ୍ରଥମ ରଜ ତ ରବିବାରେ ପଡ଼ୁଛି କଣ ଖାଇବା ହେବ ସେଦିନ ଆମିଷ?
ଆମିଷ ଜାନିଁ କଁ ହବ।
ବିରିୟାନୀ ଫିରିୟାନୀ କରିକି ଟିକେ ଖାଉନା ମୋ ପାଇଁ ଟିକେ ପଠାନ୍ତ ମୁଁ ଖାଆନ୍ତି।
ହଁ।
ହଁ ବିରିୟାନୀ କରିବ ନହେଲେ ନଗଲେ ଆମ ଘରକୁ ପଳି ଆସିବ ଆମେ ସେଦିନ ଗୋଟେ ଭଲ ବିରିୟାନୀ କରିବା ଖାଇବା।
ଥିବା। ତମ ଘର କୋଉଠି ମୁଁ ଜାଣିଚି ନା।
ମୁଁ ଆଡ୍ରେସ୍ ଟା ଦେଇଦେବିନି ଠିକଣା ଠିକଣା ଟା ଦେଇଦେଲେ ଆସିବନି।
ଦେଇଦବ।
ହଁ ଠିକଣା ମୁଁ ମେସେଜ୍ କରିଦେବି ଆମ ଘରକୁ ଆସିବ। ଆମେ ରଜ ଦିନ ଆମ ଘର ଏଇ ପାଖରେ ଆଉ। ଏଇ ବଜାର ପାଖରେ। ସେଇଠି ବୋହୁତୁ ଆଇସ୍କ୍ରିମ୍ ଅଛି ଚକ୍ଲେଟ୍ ଅଛି ବଢିଆ ବଢିଆ ଦୋ କାନ ନୂଆ ଦୋକାନଟି ଅଛି।
ମା ମତେ ଦବ ନା?
ହଁ ମୁଁ ନେଇକି ଯିବି ସାଙ୍ଗରେ ସେଇ ନୂଆ ଦୋକାନ କୁ ଯା ଆଣିବା କ ଯାହା ଆଣିବ ତମେ ବୋହୁତ୍ କ୍ୟୁଟ୍ ବୋହୁତ୍ ବଢିଆ କଥା କୋହୁଚ।
ଚ କେତଏଳେ?
ନ ଦେଖେ ତମ କଥାରୁ ବୋହୁତ୍ ସୁନ୍ଦର୍ ତମେ ଜଣା ପଡୁଚି। ବୋହୁତ୍ କ୍ୟୁଟିଟେ ବହୁତ୍ ଗେଲ୍ହି ନ। ଆଉ ତମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି।
ଆଉ ତମେ ଚଗଲା ହୋଉଚ କି?
ହଁ ଉ।
ହୋଉ କଣ ଟିକେ କଥା ହୋଉନା ଟାଇମି ପା ହେଇନି ଆଉ ଟିକେ କଥା ହୁଅ।
ହଁ କଥା ହଉ
ଆଉ ତମ ଦାନ୍ତ ଭାଙ୍ଗିଲାଣି ନା।
ହଁ ହଁ ଭାଙ୍ଗିଲାଣି ମୋର ଚାରିଟା ଭାଙ୍ଗିଲାଣି।
ଚାରିଟା ଦାନ୍ତ ଭାଙ୍ଗି ଗଲାଣି ଆଉ ସେଉରା ଉଠିଲାଣି ନା ଉଠିନି।
ଉଠିଲାଣି।
କେଡେ କେଡେ ଉଠିଲାଣି ବଡ ହେଲାଣି ନା ଅଛି ଆହୁରି ଲମ୍ବା ହେବାକୁ।
ବଡ଼ ହେଲାଣି।
ବଡ ହେଲାଣି ଆଉ କେହି ଖଣ୍ଡିଆ ଦାନ୍ତି ଚିଡୋଉ ନାହାନ୍ତି?
ନା
ଆ ଚୁଟି ଉରା ବଢିଗଲାଣି ନା ନା ଫେରେ କଟା ହବ ରଜରେ।
ନା ନା ରଜରେ କଟା ହବନି।
ଆ ରଜରେ ବେଣୀ ପାରିବ ଆଉ କାହିଁ କଟା ହବ ଷ୍ଟାଇଲ ମାରିବ ଆଉ ରି ଵ ହୁଁ କ୍ଲିପ୍ ଭିଡିବ କି ଆଉ ବେଣୀ କରିବ। ଷ୍ଟାଇଲ କରିବ ମୋ ଝିଅ ନା ମୋ ଝିଅ ନା କ୍ରିତିକା।
ମୋ ନା ବି ତ ମୋ ନା ବି ତ କ୍ରିତିକା
ଆହା ଭଲ ହେଲା ଆଉ ସାଙ୍ଗ ହବ ସଙ୍ଗାତ ବସିବ ମୋ ଝିଅର ତମର ଆଉ ଆଉ ତମ ଭା ତମର ଆଉ ସାନ ଭଉଣୀ କି ଭାଇ ଅଛ?
ଇଏ ଅଛନ୍ତି। କଣ କହିଲ?
ତମର ଆଉ ସାନ ଭଉଣୀ କି ଭାଇ ଅଛନ୍ତି ନା ତମେ ଏକା ଗୋଟିଏ ଝିଅ।
ମୋର ଗୋଟେ ଭାଇ ଅଛି ଛୋଟ ଟିଏ।
ଛୋଟ ଭାଇଟିଏ ତା ସାଙ୍ଗରେ ଚଗଲା ତାକୁ ଚଗଲା କରୁଚ ନା ମାରୁ ଚଗିଲି ତାକୁ ଚଗଲା କରାଇ ଦଉଚ। ସେ ଚଗଲା ହେଇଗଲେ ବଡ ହେଲେ ତମ ତମକୁ ମାରିବ ତମ ଚୁଟି ଟାଣିବ ତମେ ଯାହା ଖାଉଚ ତମକୁ ଦବନି। ତମ ବାବା ସାଙ୍ଗରେ ସିଏ ମାର୍କେଟ ଯିବ ଗାଡିରେ ବସିକି ତମେ ଯିବ ନା।
ହଁ ମୁଁ ବି ଯିବି।
ଆଉ।
ଆଉ ଆଇସ୍କ୍ରିମ୍ ତମର ପସନ୍ଦ ବୋଧେ ଚକଲେଟ୍ ଡେରି ମିଲ୍କ ଆଉ ଆଇସ୍କ୍ରିମ୍।
ହଁ ତମେ କେମିତି ଜାଣିଲ।
ମୁଁ ଜାଣିପାଇଲି ଆଉ ମୋ ଝିଅର ପସନ୍ଦ ତ ସେଇଥିପାଇଁ କହିଦେଲି ଆଉ ତମର ବି ପସନ୍ଦ କି? ମୋ ଝିଅର ଆଇସ୍କ୍ରିମ୍ ହଁ ମୋର ଗୋଟେ ଟିକି ପୁଅ ହେଇଚି।
ହଁ ତନ୍ଦ--ତାଙ୍କ ତା ନାଁ କଣ?
ତା ନା ପ୍ରଭୁ ପାଦ। ଆଉ ତା ନା କ୍ରିଶୁ ତା ନା କ୍ରିସ୍ତୁ ତା ନା ବାୟାନା ତାପ ତା ନା ଆୟାଲୁ ତା ନା କେତେ ନା ଆଉ ମୋ ଝିଅ ଡାକୁଛି ତାକୁ ଡାକେଇ ମୁଁ ଆୟାଲୁ ଆୟଲୁ ବାଇଆଲୁ ବାୟାନା ଗେଲ୍ଲୁ ଆଗୁଲୁ ଆଗୁଲୁ ହଁ
ଆୟୁ
ଆୟୁ ଏବେ ଡାକୁଛି ମୁଁ ତାକୁ ଆୟୁ।
ହୋଉ।
ହଁ ହଁ ହୋଉ। ଆଉ ପାଠ ପଢିକି ଖାଇକି ଶୋଇପଡିବ ଚଗଲା ହବନି ଆଉ। ତମ ଦିଦି କି ହଇରାଣ କରିବନି ଏବେ ମୁଁ ରଖୁଛି? ହଉ କାଲି କଥା ହବା।